ହ୍ୟାଲୋ।
ଆଜ୍ଞା କେମିତି ଅଛନ୍ତି?
ଆଜ୍ଞା ନମସ୍କାର।
ଆଜ୍ଞା ନମସ୍କାର।
ନା କେମିତି ଅଛନ୍ତି ଆପଣ?
ହଁ ମୁଁ ତ ବହୁତ ଭଲ ଅଛି ଆଉ ଆପଣ କେମିତି ଅଛନ୍ତି?
ଆଚ୍ଛା। ହଁ ମୁ ବହୁତ ଭଲ ଅଛି ଶୁଭୁଛି ତ?
ଆଉ ହଁ ହଁ ଶୁଭୁଛିି ଖାଇସାରିଲେଣି ନା ଖାଇନାହାନ୍ତି?
ହଁ ହଁ ମୁ ଜଷ୍ଟ ଖାଇକି ଆସିଲି ଆଉ ଆପଣ ଖାଇସାରିଲେଣି?
ହଁ ମୁଇଁ ଜଷ୍ଟ ଖାଇକି ଏବେ ଉଠିଲି ଆଉ କଣ ସବୁ ଖିଆପିଆ ହେଇଥିଲା ଆଜି?
ଏଇ ଆଉ ମୁଁ ତ ବେସିକାଲି ମେସ୍‌ରେ ରହୁଛି। ଆଉ। ଆଉ ଭାତ ଡାଲି ପୋଟଳ ତରକାରୀ ପାମ୍ପଡ଼ ହେଇଥିଲା। ଆଉ ଘାଣ୍ଟ ତରକାରୀ ବି ହେଇଥିଲା ଆଉ ଆପଣଙ୍କର?
ଯା ହଉ ଆପଣ ତ ମେସ୍‌ରେ ରହିକି ଏତେ ଖାଇବା ଖାଉଛନ୍ତି ମୁଁ ବି ସେମ୍ ରହୁଛି ହଷ୍ଟେଲ୍‌ରେ। କିନ୍ତୁ। ଫିର୍ବି ମୁଁ ଆଉ ଆଜି ମେ ଆମ ଏପଟେ ହଷ୍ଟେଲରେ ବହୁତ ଖରାପ ହି ଖାଇବା। ଭାତ ସାମ୍ବର ଚଟ୍ନୀ ଭଜା ବାସ୍ ସେମିତି। ଆଉ ଏମିତି ବାସ୍ ଫୋନ୍ କରିଦେଇଥିଲି ଯେ କଣ କେମିତି ଚାଲିଛି ପଢ଼ାପଢ଼ି। କଣ କରୁଛନ୍ତି କଣ ନାହିଁ ଏମିତି ପଚାରିବା ପାଇଁ ଆଉ।
ହଁ ମୋର ଇଞ୍ଜିନିୟର ସରିକି ମୋର ଏବେ ମାଷ୍ଟର ଡିଗ୍ରୀ କରୁଛି। ଆଉ ମାଷ୍ଟର ଡିଗ୍ରୀ ସହିତ ମୁଁ କିଛି ଜବ୍ ପାଇଁ ପ୍ରିପେୟାର ହଉଛି।
ସ୍ପ
ଆଚ୍ଛା।
ଏଇଭଳିଆ ଅଛି ଆପଣଙ୍କର?
ଅ ମୋର ବି ଏବେ ସେମିତି ହିଁ ଚାଲିଛି ମୁଁ ତ ଗ୍ରାଜୁଏସନ କରିଥିଲି। ଆଉ ଗ୍ରାଜୁଏସନ ପରେ କିଛି କୋର୍ସ ବି କରିଥିଲି ଏବେ ବି ମୁଁ ପଢୁଛି ପଢିବା ସହିତ ତ ଚାକିରୀ ବି ଖୋଜୁଛି। ଆଉ ଏମିତି କିଛି ପରମାନେଣ୍ଟ ଚାକିରିୀ ନାହିଁ ପେ ଦେଖା ଦେଖି। କିଛି କରୁଛି ଯେ କୋଉଠି କଣ କରିବି କରନାହିଁ ଆଉ। ଏମିତି ସବୁ ଚାଲିଛି ବାସ ପଢା ପଢି ଚାଲିଛି ଏବେ ତ ହଷ୍ଟେଲରେ ରହୁଛି ଘରଠୁ ଦୂରରେ ରହୁଛି।
ହଁ ମୁଁ ବି ବହୁତ ଘରେରୁ ବହୁତ ଦୂରରେ ଅଛି। ତ ମୋର ବି ହଷ୍ଟେଲରେ ମୋର ହଷ୍ଟେଲ ତ ନୁହଁ ମେସ୍‌ରେ। ଖାଇବା ଏତେ ପା ଗନୁ କେତେବେଳେ କୋଇନସିଡେଣ୍ଟ ମାନେ ଅକସ୍ମାତ୍। ଭଲ ଖାଇବା ଦେଇ ଦଉଛନ୍ତି ଆଉ ନହେଲେ ମାନେ କେତେ ଯେତେବେଳେ ତାଙ୍କର ମନ ହେଲେ ଭଲ ଖାଇବା ଦଉଛନ୍ତି ନହଲେ ନାଇଁ। ଆଜି ଗୋଟେ ଘାଣ୍ଟ ତରକାରୀ ସାଇଡ ଘର ମେସରେ ହେଇଥିଲା। ସିଏ ଦେଇଥିଲା ବୋଲି ମୁଁ ଖାଇଲି। ନହେଲେ ଖାଇବାକୁ ସେମିତି ହୁଏ ନାହିଁ। ବହୁତ କଷ୍ଟ ସର୍ଭାଇଭ କରିବା ଜୀବନଯାପ କରିବା ଖାଇବାରେ ବହୁତ କଷ୍ଟସାଧ୍ୟ ହେଇପଡୁଛି।
ହଁ ବାହାରେ ଯୋଉମାନେ କାମ କରୁଛନ୍ତି ପଢାପଢି କରୁଛନ୍ତି ବାହାରେ ରହୁଛନ୍ତି ଖାଇବାରେ ବହୁତ ଅସୁବିଧା। ଘର ଖାଇବା ବାହାରେ ମିଳିବା ତ ବହୁତ ହି କଷ୍ଟକର ତାପରେ ଆଜିକାଲି ଯେମିତି ସବୁ ଦରଦାମ ବଢି ବଢି ଚାଲିଛି ସବୁ ଜିନିଷରେ। ଗୋଟେ ଆଭରେଜ ଯଦି ଆମେ ଦେଖିବା ପାଞ୍ଚ ଛଅ ହଜାରରେ କେବେ ବି ଗୋଟେ କୋଉ ହଷ୍ଟେଲ ରେ ଭଲ ଖାଇବା ଆଜି କାଲି ମିଳୁନି ଆଗରୁ ଯେମିତି ଥିଲା କି ହଁ ବାହାରେ ପଚାଶ ଶହ ଟଙ୍କାରେ ବି ଭଲ ମିଲ୍ ମିଳି ଯାଉଥିଲା। ବଟ ଏବେ ସେମିତି ବି ନାହିଁ ବହୁତ ଚାର୍ଜେସ୍। ବଢୁଛି ଦିନକୁ ଦିନ ଦରଦାମ ସବୁ ବଢି ବଢି ଚାଲିଛି ତ ସବୁ ଜିନିଷ ଦାମ ହେଇ ଗଲାଣି।
ହଁ ସେଇଟା ତ ସତ କଥା ଗ୍ୟାସ୍ ବି ରେଟ୍ ବଢିଗଲାଣି। ବହୁଦାମ ବଢଯାଇଛି ଆ ଖାଇ ବି ହଉନି। ରୋଷେଇ କରିକି ଖାଇ ହଉନି। ଆଉ ବହୁତ ସାରା ପ୍ରୋବଲେମ୍ ଫେସ କରିବାକୁ ପଡଚି।
ହଁ ଏବେ ତ ଯୋଉ ଗ୍ୟାସ ଆଉ ପେଟ୍ରୋଲ ର ଯୋଉ ଅସୁବିଧା ଚାଲିଥିଲା ବାପ ରେ ବାପ୍।
ହଁ।
ଆମ ଛାତ୍ରଛାତ୍ରୀ ମାନଙ୍କୁ ବହୁତ ତା ଦେହରେ କଷ୍ଟ ସହିବାକୁ ପଡିଥିଲା।
ହଁ ବହୁତ ଟ୍ରାକ୍ସ ମାନେ ଯିବା ଆସିବା ଯାତ୍ରୀ ପାଇଁ ସବୁ ଯାନରେ ବି ଦର ଦାମ ବଢିଗଲା, ଆଉ ମୂଲ୍ୟରେ ହାତ ଖର୍ଚ୍ଚରେ କେମିତି କଣ ଚଳିବା ବହୁତ କଷ୍ଟସାଧ୍ୟ ହେଇପଡୁଛି।
ଗୋଟେ ଜିନିଷ ବି ଭଲ ହେଲା ଲୋକ ଆଗରୁ ଯେମିତି କୁହନ୍ତି କି ଅ ଇଲେକ୍ଟ୍ରିକ ଗାଡି ଯୋଉ ସବୁ ଲୋକ ଏତେ ତାକୁ ଗୁରୁତ୍ୱ ଦଉନଥିଲେ ପେ ପେଟ୍ରୋଲରୁ ଆଗରୁ ୟୁଜ ମାନେ ଅଧିକ ବ୍ୟବହାର ବଢି ଚାଲିଥିଲା ଜୋଉଟା କି ଆମକୁ ଦେଶରେ ପେଟ୍ରୋଲ ବି ଖ ସରି ସରିକା ଯାଉଥିଲା। ଆଉ ଏବେ ଏଇ ଯୋଉ ସବୁ ଜିନିଷ ର କିଛିଟା ଭଲ ବି ହେଇଛି କିଛିଟା ଖରାପ ବି ହେଇଛି ଆଉ। ଭଲ ମାନେ ଲୋକ ଏବେ ଟିକେ ପେଟ୍ରୋଲ ୟୁଜ କରିବା ଟିକେ କମ କରୁଛନ୍ତି। ଅଧିକ ଯେମିତି କହି ଲେ କିି ବିଜୁଳି ଚାଳିତ ଯୋଉ ଗାଡି ଯେତିକି ସବୁ ଅଛି ତା ସବୁ ଟିକେ ଅଧିକ ଏବେ ଗୁରୁତ୍ୱ ଦଉଛନ୍ତି। ଚଲଉଛନ୍ତି ଯଉଟା କିି ଆମ ପାଇଁ ଭଲ ଯେମିତିକି ଆଗକୁ ପେଟ୍ରୋଲ ଆମେ ଯେମତି ଧୀରେ ଧୀରେ କିରୋସିନ ସରି ସରି ଆସିଲାଣି ଆଉ କିରୋସିନ ଅଧା ଜାଗାରେ ତ ଲୋକଙ୍କୁ ଏବେ କିରୋସିନ ବି ମିଳୁନି। ଆମେ ବି ସେମିତି ଚେଷ୍ଟା କରିବା କି ପେଟ୍ରୋଲ ବି ଯେମିତି ଆଗକୁ ସେମିତି ନ ହଉ କି ପେଟ୍ରୋଲ ବି ପୁରା ସରିଯାଉ। ଏଇଟା ବି ଗୋଟେ ଜିନିଷ ଭଲ ହେଇଛି ଯେ ଲୋକ ଏବେ ବିଜୁଳି ଚାଳିତ ଗାଡି ବି ୟୁଜ୍ କରୁଛନ୍ତି ତ ଏଇଟା ବି ବହୁତ ଭଲ ହେଲା ଗୋଟେ ଆଡୁ।
ହଁ ଭଲ ତ ହେଲା କିନ୍ତୁ କିରୋସିନ ତ ଆଉ ଏତେ ଆସୁନାହିଁ। ଅ ମାନେ ଆମର କ୍ରୁଡ ଅଏଲ ସେ ସବୁ ଜିନିଷ ଅ ଆସୁଛି। ଆଉ ପେଟ୍ରୋଲ ହଉଛି, ଡିଜେଲ ହଉଛି ଅ କିରୋସିନ ବହୁତ ଆମର ପିଚୁ ବି ସେଥିରେ ଆସୁଛି ଆଉ ଇଥାନଲ ବି ଆ ସେଥିରୁ ଆଉ ଇଥାନଲ ମାନେ ଯୋଉଟା କି ଆମର ପ୍ଲେନରେ ଗୋଟେ ଇଥାନଲ ଗୋଟେ ଆମର ଅର୍ଗାନ ଅର୍ଗାନିକ ଇଥାନଲ ନୁହଁ ଆଉ ହଁ ପ୍ଲେନ୍ ରେ ଯୋଉଟା ପଡେ ସେଇଟା ଆମର ସେଇ ଇଥାନଲ୍, ଆଉ ହୁଁ, ଏମତି ଦି ତିନିଟା ପକାର ସେଇ କ୍ରୁଡ୍ ଅଏଲ୍ ର ଆସୁଛି, ଆଉ କ୍ରୁଡ୍ ରୁ କ୍ରୁଡ୍ ଅଏଲ୍ ଟାକୁ ବ୍ୟାରେଲ୍ ପିଛା ତ ବହୁତ ରେଟ୍ ବଢିଗଲାଣି। ଅ ବ୍ୟାରେଲ୍ କ୍ୟା ଯୋଉ ଇଏ ପ ଶହେ କୋଡିଏ ଟଙ୍କା ହେଇଗଲାଣି, ତ ପେଟ୍ରୋଲ୍ ରେଟ୍ ତ ଅବଶ୍ୟ ବଢିବ ନା। ହଉ ହଉ। ଏଇଭଳିଆ ବଢିଲେ ଦରଦାମ୍ ବଢିଲେ ଜିବନ ଯାପନ ବହୁତ ସୈଳି ଦେନ୍ ଉଁ କଷ୍ଟ ହେଇଗଲାଣି ଆଉ ଏମିତି ଏ ଇଲେକ୍ଟ୍ରି ଗାଡି ବ୍ୟବହାର କଲେ। ଆଁ ଇଲେକ୍ଟ୍ରି ବି କଞ୍ଜୁମ୍ ବି ହଉଛି ମାନେ ବେଳେବେଳେ ତାର ସର୍ଭିସିଂଗୁଡ଼ା ବି ପ୍ରୋବ୍ଲେମ୍ ହଉଛି, ସର୍ଭିସିଂ ଠିକ୍ ସେ ହେଇପାରୁନି।
ହୁଁ ହୁଁ।
ଆଉ ସବୁଆଡୁ ଟିକେ ଆଖି ଆଗେରେ ରଖିକି
ହୁଁ ଲୋକ ଯଦି ମାନେ ମୁଁ ଜେମତି କହିଲିକି ଜେମତିକିି, ପଚାସ୍ ପ୍ରତିଶତ ଜଦିବି ବ୍ୟବହାର କରିବେ ଏପଟେ ଜେମିତି ପେ ରୋଲ ଗାଡି ୟୁଜ୍ କଲେ ଆମର ଅ ବାୟୁ ଦୂଷିତ ହୋଉଚି ବା ଯେମିତି କିି ସବୁ ବଢି ବଢିକା ଯାଉଚି ତେଲ ଦର ଯେତେ ଆମେ ୟୁଜ୍ କରୁ ଚନ୍ତି ଯେତେ ବ୍ୟବହାର କରୁଚନ୍ତି ସେତେ ରେଟ୍ ବଢି ବଢିକା ଯାଉଚି। ଜଦି କିଛି ଲୋକ ଇଲେକ୍ଟ୍ରି ଯେମତିକି ଫିପ୍ଟି ଫିପ୍ଟି ଯେମତି ମୁଁ କହିଲି କି ପଚାଶ ପ୍ରତିଶତ ଯଦି ଆମେ ହୁଁ ପେଟ୍ରୋଲ୍ ଚାଳିତ ଗାଡି ଆଉ ପଚାଶ ପ୍ରତିଶତ
ପାଣି ପିଇ ନିଅନ୍ତୁ ଆପଣଙ୍କର କାଶ ହୋଉଚି ପାଣି ପିଇ ନିଅନ୍ତୁ। ଆଉ ବୋହୁତ ଜୋରେ କାଶ ହୋଉଚି। ନିଜର କେୟାର୍ ନିଅନ୍ତୁ।
ଆଜ୍ଞା କ୍ଷମା କରିବେ ଆଜ୍ଞାା।
ନାଇଁ ନିଶ୍ଚୟ ଆଉ ମଣିଷ ସ ଶରିର ମାନେ ଯାହା ବି ହେଲେ କିଛି ପ୍ରୋବଲେମ୍ ହବନି। ହଁ ସମସ୍ତେ ଭଲ ଅଛି ଆପଣଙ୍କର? ଆପଣଙ୍କର ସମସ୍ତେ ଭଲ ଅଛନ୍ତି ଘରେ।
ହୁଁ ହୁଁ ଘରେ ସବୁ ଠିକ୍ ଠାକ୍ ଅଛନ୍ତି। ଆଉ ଘରେ ତ ବେଶି ମାନେ ଆମେ ଇଏ ଛୋଟ ପରିବାର କହିଲେ ଭଲ ହବ। ବାପା, ମା, ମୁଁ ଆମ ଭଉଣୀ ହିଁ ରହୁ। ଆଉ ମୁଁ ତ ଏବେ ବାହାରେ ରହୁଚି ତ ଘରେ ଖାଲି ବାପା, ମା, ଭଉଣୀ ଅଛନ୍ତି।
ଆଛା ମୁଁ ବି ସେମିତି ଆଁ ଆମର ମାତ୍ର ତିନି ଜଣ ବାପା, ବୋଉ ଆଉ ମୁଁ। ଆଉ ଏଇ ବୋହୁତ ଛୋଟ ପରିବାର। ଆଉ ନିର୍ଭର କରିବାକୁ ଗଲେ ଆକ୍ତୁଆଲି ମତେ ତେ ମୋ ବାପାଙ୍କୁ ଆଉ ବାପା ମତେ ନିର୍ଭର କରନ୍ତି ଏମିତି ବା ପା ଏମିତି କାମ କରନ୍ତି ସର୍ଭିସ୍ ଅଛି। ଆଉ ମା ତ ହାଉସ୍ ୱାଇଫ୍ ଆଉ ମୁଁ ତ ଚାକିରି ଖୋଜା ଚାଲିଚି। ଏଇଭଳିଆଉ ସୁଖେ ଦୁଖେ ଜୀବନ ଅତିବାହିତ ହୋଉଚି ଆଉ।
ହଁ ସେମିତି କରିବା କଥା। ହଁ ହଁ ମତେ ବୁଲାବୁଲି ବୋହୁତ୍ ପସନ୍ଦ। ଖାଇବା ବୋହୁତ ପସନ୍ଦ ମାନେ ଭେରାଇଟି ଖାଇବା ଟେଷ୍ଟ କରିବା ବା ଚାଖିବା। ଅଲଗା ଅଲଗା ଲୋକଙ୍କର ଅଲଗା ଅଲଗା ଯେମିତି କୁହନ୍ତି କି ଜିଲ୍ଲା ଅଲଗା ଅଲଗା ହଁ ରାଜ୍ୟରେ ଖାଇବା ମତେ ଟେଷ୍ଟ କରିବା ମାନେ ଭେରାଇଟି ଖାଇବା ମତେ ଟେଷ୍ଟ କରିବାକୁ ବୋହୁତ ଭଲ ଲାଗେ। ଆଉ ମୁଁ ଖାଲି ଟାଇମ ରେ ଏମିତି କିି ନିଜେ ବି ରୋଷେଇ କରେ କିଛି ଯଦି ନୂଆ ମୁଁ ରେସିପି ଦେଖ ଦେଖୁଚି ତ ତାକୁ ବନାଏ ଆଉ ବୁଲାବୁଲି ବି ମତେ ବିହୁତ ପସନ୍ଦ। ଏତେ ପର୍ଯ୍ୟନ୍ତ ମୁଁ ଇଣ୍ଡିଆରେ କହିବାକୁ ମାନେ ଆମ ଭାରତରେ କହିବାକୁ ଗଲେ ତିରିଶଟା ଜିଲ୍ଲା ଭିତରୁ ପାଖାପାଖି ଦଶ ବାରଟା ତ ବୁଲି ସାରିଲାଣି। ଦଶ ବାରଟାରୁ ଅଧିକ ହବ। ହଁ ମୁଁ ବୁଲି ସାରିଲିଣି ଆଉ ମତେ ବୁଲାବୁଲି ବୋହୁତ ପସନ୍ଦ। ଆପଣ କେତ ମାନେ ବୁଲାବୁଲି ପସନ୍ଦ ନା ନା ଏମିତି ଘରେ ରହିକି ଯେମିତି କିଛି ମୋ ସାଙ୍ଗ ଅଛନ୍ତି ଯୋଉମାନଙ୍କୁ ବାହାରକୁ ଯିବା ପସନ୍ଦ ନୁହଁ ସେମାନେ ଘରେ ନିଜର ଗୋଟେ ମାନେ ନିଜ ରୁମ୍ ନିଜ ଘର ହିଁ ତାଙ୍କୁ ପସନ୍ଦ ବୁଲାବୁଲି ପସନ୍ଦ ନୁଁ ତା ଆପଣଙ୍କୁ କେମିତି ଭଲ ଲାଗେ? ହ୍ୟାଲୋ।
ହଁ ଆଉ ଆମ ଏଇ ଜିଲ୍ଲା ଗୁଡା ବହୁତ ସବୁ ସାରି ଦେଇଚି ବୁଲିକି
ଆଚ୍ଛା।
ହ୍ୟାଲୋ ହୁଁ ତ ମୁଁ କମ୍ପ୍ଲିଟ କରିଦେଇଛି ବୋଲିକି। ହୁଁ ତ ଆହୁରି ବି ବୁଲିଆକୁ ଅଛି ହଁ ସବୁ ଯାକ ଓଡିଶାରେ ସବୁ ଯାକ ଜିଲ୍ଲା ମୁଁ ବୁଲି ସାରିଛି। ଆଉ ସବୁଯାକ ଯାହା ବିି ଦର୍ଶନୀୟ ସ୍ଥାନ ଅଛି ଅ ସବୁ ଯାକ ବୁଲିଛି ଆଉ ଯାହା ବି ଟୁରିଜିମ ଅଛି ଆ ସବୁ ଯାକ ବୁଲି ସାରିଛି। ମତେ ଆଗକୁ ବି ପ୍ଲାନ୍ ଅଛି ଅ ଟିକେ ଭଲ ଅ ପାହାଡ ଏରିଆ ଟିକେ ବୁଲିବା ପାଇଁ ଯାହାକି ଲଦାଖ
ଉଁ ହୁଁ ହୁଁ ହୁଁ ହୁଁ। ଯେମିତି କିି ମୋର ବି କିଛି ଜାଗା ଅଛି ମୁଁ ବି ପ୍ଲାନ୍ କରିଛି ଏଇ ଯୋଉ ବର୍ଷା ଦିନରେ ବୁଲିଆ ପାଇଁ ତ ମୁଁ ତ ଏବେ ସଜେଷ୍ଟ କରିବି ଲଦାଖ ତ ଏବେ ଟିକେ ଭଲ ହବନି। ହୁଁ ହୁଁ ଆପଣ ଯଦି କେବେ ଦାର୍ଜିଲିଂ ଯାଇପାରିବେ ତ ଏଇ ସିଜନରେ ଯିବେ ଯେମିତି କି ଆମର ଏଠି ଖରା ଅଛି ତ ସେଠି ପାଗ ବହୁତ ହି ଭଲ ଆଉ ମହାରାଷ୍ଟ୍ରର ଗୋଟେ ମଥିରାନ୍ ବୋଲି ଗୋଟେ ଜାଗା ଅଛି ଏଇ ଟାଇମ ରେ ଯିବେ ତ ଖରା ଦିନରେ ସେଠି ବୁଲିବା ପାଇଁ ବହୁତ ଭଲ ପୁରା ବର୍ଷା ମନ୍ ଶୁନ ଯେମିତି କୁହନ୍ତି ଆମର ବର୍ଷା ଋତୁ ଆଉ ବର୍ଷା ଋତୁ ପୁରା ବହୁତ ହି ଭଲ ସେଇଟା ଦେଖିବା ପାଇଁ ମାନେ ପୁରା ପାହାଡ ଯେମିତି ଆପଣ କହୁଛନ୍ତି କି ଆପଣଙ୍କୁ ପାହାଡ ଏକ୍ସପିରିଏନ୍ସ କରିବାର ଅଛି
ଶିବାଜୀ ଥିଲେ ଆଉ ଶିବାଜୀ
ହଁ ହଁ ମଥିରାନ୍ ତ ମଥିରାନରେ ମୁଁ ପ୍ଲାନିଂ କରିଛୁ ଆକଚୁଆଲି ଯିବା ପାଇଁ ଅ ନେକ୍ସଟ୍ ମନ୍ଥ ତ ମଥିରାନ୍ ଯଦି ଯାନ ଯିବେ ତ ବହୁତ ହି ଭଲ ଜାଗା ଗୋଟେ ନୂଆ ଏକ୍ସପିରିଏନ୍ସ କରିବେ ଆପ ପଣ ଯେ ନୂଆ ଜାଗା ଆଉ ଟୋଟାଲି ଯେମିତି କୁହନ୍ତିନି ସ୍ଵର୍ଗ। ସ୍ୱର୍ଗ ଠୁ ବି ଆହୁରି ବହୁତ ସୁନ୍ଦର। ସେ ମଥିରାନ ଗୋଟେ ଜାଗା ଅଛି ଦାର୍ଜିଲିଂ ବି ଆପଣ ଯାଇପାରିବେ।
ଆଛା।
ଏମତି ବହୁତ ଭଲ ଭଲ ଜାଗା ସଜେସନ ଦେଇପାରିବି ମୁଁ ଆଉ।
କେବେ ବୁଲାବୁଲି କରିବାକୁ ଯିବା ଆଉ
ହୁଁ।
ଆଚ୍ଛା ହଉ ଆମେ ରଖିବା ଏବେ ବାକି କଥା ହବା।
ହୁଁ ନିଶ୍ଚିତ ଭାବରେ ମୁଁ ଫ୍ରି ଥିଲି ଆପଣଙ୍କୁ ନିଶ୍ଚିତ ଭାବରେ ଫୋନ୍ କରିବି ଆଜ୍ଞା ରଖିଲି।
ହ୍ୟାଲୋ। ହୁଁ